ହୁଁ।
ଅ ମୁଁ ଏବେ ପକୁଡ଼ି କରିଥିଲି । ବହୁତ ଭଲ ନାଗୁଥିଲା ତମେ ତାର ରେସିପି ନେବ କି?
ଦିଅ।
ହୁଁ। ନା ମୁଁ ତାର ରେସିପି ହେଲା ମୁଁ ତମେ ନୋଟ କରିଦିଅ ହେଲା ମୋର ତ ରେସିପି ଦଉଛି ହେଲା।
ହୁଁ।
ଆ ଆଗେ ଯି ଇଏ ଆଡୁକୁ ପୁରା ଚୁନ ଚୁନ କରିକି କାଟିଦବ ତାକୁ ଭଲ ସେ ଧୋଇଦବ। ତାକୁ ଗୋଟେ ମାନେ ଜାଗାରେ ତାକୁ ରଖିବ, ଆ ସେ
ତାପରେ ହାଲୋ।
ଯୋଉ ଇଏ ଇଏ ଭିସୁଣ୍ଡା ପତ୍ର ଲସୁଣ ଦେଇଦେଇକି ପ ପକେଇଦବ।
ହୁଁ।
ତ ନୁଣ ତାକୁ ଭଲ ସେ ତାକୁ ବାଟି ନେବ। ତାପରେ ଗରମ ଗରମ ତେଲ ଥିବ ଆଁ ତାପରେ ସେ ସେଥିରେ ମାନେ ମାନେ ଯେଉଗୁଡେ ପକ୍ ପକୁଡ଼ି କରନ୍ତି ସେଇଭଳିଆ ଟିକେ ଟିକେ କରିକି ପକେଇଦବା ସେ ମାନେ ପାଞ୍ଚ ମିନିଟ୍ ମାନେ ତିନି ଚାରି ମିନିଟ୍ ତାକୁ ଦେଖିବ ମାନେ ହିସାବରୁ ନାଲି ଟିକେ ହେଇଯିବ ଆ ତାକୁ ବାହାର କରିକି ରଖିବ ତାପରେ ସେଥିରେ ଯୋଉ ଇଏ ଟମାଟୋ କେଚଅପ୍ ସେଥିରେ ନଗେଇକି ଖାଇବ ବହୁତ ଟେଷ୍ଟ ନାଗିବ ମୁଁ ଏବେ କରିକି ଜଷ୍ଟ ଖାଇଥିଲି ଖାଇକି ଏବେ ଯିମି ଟିକିଏ ଅଛି କାମ ଜନସେବା କେନ୍ଦ୍ର ଟିକେ ଯିମି। ଆଉ ଏ ସବୁ ଜେରେକ୍ସ ଫେରେକ୍ସ କରିବାର ଅଛି କରିବି ତାପରେ ଆସିବି ଫେର ରାତିରେ ଏବେ ରୁଟି ଫୁଟି କରିମି ରୁଟି ଆଉ କୁନ୍ଦୁରି ଭଜା ଜାଣିଛ ନା?
ହୁଁ-ହୁଁ କୁନ୍ଦୁରି ତ ଆମେ କଞ୍ଚା ବି ଖାଉ।
କଞ୍ଚା ବି ଖାଇ ଦଉଛ?
ହଁ ବଢିଆ ଲାଗେ କଞ୍ଚା ବି ଖାଆନ୍ତି।
ମୁଁ କଞ୍ଚା କେବେ ଖାଇନି। ଆଉ କଁ କିଛି ନଗେଇକି ଖାଆନ୍ତି ନା ସେଇ ଭଳିଆ ଖାଇ ଦ୍ୟୁଅନ୍ତି?
ସେମ୍ତି ଯେମ୍ତି କାକୁଡି ଖାଆନ୍ତି ସେମ୍ତି।
ଆଚ୍ଛା ସେମ୍ତି ବି ଏ ମାନେ ଖାଇବେ ନା?
ହଁ ସେମ୍ତି ଖଟା ଖଟା ଲାଗିବ ଭଲ ଲାଗିବ ଚୋବେଇ ଖାଇଆ।
ଅହୋ ଆଉ କାଲି ସକାଳେ ବି ସାଙ୍ଗ ଆସିବ।। କହିଥିଲା କି ତୁ ମୋ ପା ମୁଁ ମ ମାନେ ତୁ ମୋ ପାଇଁ ଟିକେ ପଖାଳ ଫଖାଳ କରିବୁ ଆଉ ମୁଁ ଯିମି ଏତେ ଖରା ହଉଚି। ଆଉ ତୁ ତ ମତେ କେବେ ଡାକୁନୁ ତୁ ଡାକୁନୁ କେବେ ମୁଁ କଇଲି ହଉ ତୁ କଉଥିଲୁ ପଖାଳ ଖାଇବୁ ବୋଲି ମୁଁ କାଲି ରୋଷେଇ କରିକି ରଖିମି ପଖାଳ ଅ ରଖମି ଆଉ ଭଜା ଫଜା ସବୁ କରିମି କହିଲା କି କି ଆଇଟମ୍ କରିମି? ମୁଁ କଇଲି ତୋ ପାଇଁ ଇମ୍ ଉଁ ବାଇଗଣକୁ ମାନେ ଫୁଁ ଭଲସେ ଉଁ ଫ୍ରାଏ କରିକି ଏଁ ନୁଣ ହଣଦି ଆଉ ଟିକେ ଆଉ ଯୋଉ ଇଏ ମାନେ ଯୋଉ ଇଏ ଚୁନା କଣ
ହୁଁ।
ଆଉ ଯୋ ଓ ଚାଓ ଚାଉଳ ଚୂ ନା ଚାଉଳ ଚୁନା ପକେଇକି ତାକୁ ଯୋଉ ଫ ଫ୍ରାଏ କରନ୍ତି ବାଇଗଣକୁ ଆ ତାକୁ କରିମି ଆଉ ମାଛ କୁ ମାଛ ଭଜା କରିମି। ଆଉ ତୋ ପାଇଁ ଏଇ ଯୋଉ ଦହି ପଖାଳ କରିମି ଦହି ପକିକି ତାକୁ ଟିକେ ଛୁଙ୍କିକି ତାକୁ କରିମି। ଆଡୁ ଚୋଖା କରିମି ଆଉ ତୋ ପାଇଁ ବରି ଚୁରା ଆଉ ଉଁ ଯୋଉ ଇଏ କଣ ତାକୁ ବଦାମ ଚୁରା। ଆ ସେ ସବୁ କରିମି ଶାଗ ଭଜା କରିମି ଉଁ ଆଉ ଯୋଉ କା କୁଡି ସଲାଦ୍ କରିମି ଆଉ ଯୋଉ ଇଏ ପାଗ ପାଣି ଯୋଉ କରିବି। ତୁ ଆସିବୁ ଖାଇବୁ ନା କଇଲି ହଁ ମୋତେ ବହୁତ୍ ଟେଷ୍ଟ ଲାଗିବ ମତେ ବହୁତ୍ ପସନ୍ଦ୍ ସେ ସବୁ ତୁ ଆସିକି କରିବୁ। ଅ ନା ସବୁ କରିକି ରଖିଦବୁ ମୁଁ ଆସିକି ଖାଇମି ମୁଁ କଇଲି ହଉ ଏ ସେ ଆସିବ କାଲି ସବୁ ମାନେ ଭାବିକି ରଖିଚି କାଲି ସକାଳେ କରିବି ଆଉ। ସବୁ ମାନେ ସଉଦା ପତ୍ର କିଣିକି ଆଣିକି ରଖିଚି ବାଇଗଣ ଫାଇଗଣ ସବୁ କିଣିକି ରଖିଚି ସେ ଆ ଆସିଲେ କାଲି ଖାଇବ ଆଉ। ମୁଁ ଆଜି ସକାଳେ କରିକି ରଖିମି ସେ ଆସିକି ଖାଇବ ତ ଗୋଟେ ବେଳେ ଆଉ।
ହଁ ଆଉ ଯୋଉ ଏବେ ଗୋଟେ ଟେନ୍ଡିଙ୍ଗ୍ ଚାଲିଥିଲା ଦେଖଚୁ ନା? ଅଁ ସେ ଯୋଉ ଆମ୍ବ ଆଉ ଯୋଉ ଜାମୁ କୋଳି ସବୁ ସୋଡା ପ ମାନେ ଦେଇ କୁ ଟେ ମାନେ କଁ ବନଉଚନ୍ତି।
ଆଁ ସୋଡା ମୁଁ ଜାନ୍ ତମେ କହିଲ ଟିକେ କଣ ସବୁ ଜାଣିଛ ସେଥିରେ?
ହଁ। ମୁଁ ମୁଁ ଏଇ ଦେଶୀ ସବୁ ଘର ଖାଇବା ସବୁ ଜାଣିଚି ଆଉ ଚିକେନ୍ ମା ଛ ଏସବୁ ଭଲ ରାନ୍ଧେ। ହଁ ଆଉ ମଟନ ତ ରାନ୍ଧିଛି ବି କେତେ ଥର। ହୁଁ ଭଲ ଲାଗେ ବୋଉ କିନ୍ତୁ ମୋର ମଟନ ଟା ରାନ୍ଧିଲେ ବହୁତ ବଢିଆ ଲାଗେ।
ତମେ ଯୋଉ ଡାଲମା ରେସିପି କେମିତିଆ କରିଲ ମତେ ଟିକେ କହିଲ।
ଡାଲମା ଯୋଉ ଡାଲମାରେ ବହୁତ ପନିପରିବା ଥିବ ଭଲ ଲାଗିବ ମାନେ ସବୁ। ପକାର ମାନେ ବୋଇତାଳୁ ଫୋଇତାଳୁ।
ତ ଗୋଟେ ନାଁ କରିକି ମୁଁ କଣ ଜାଣିଛି ସବୁ ପରିବା ନା ତମେ କହିଲ କହୁନା?
ଆଳୁ ବାଇଗଣ ଅ ଆମର ଝୁଡୁଙ୍ଗ ଛୁଇଁ। ଆଉ ବୋଇତାଳୁ ହଁ ଆଉ ମାଟି ଆଳୁ। ଆଉ ସାରୁ କଦଳୀ ଜହ୍ନି।
ଆଚ୍ଛା।
ଆଉ ହେଲା ଗା
ଫୁଲକୋବି।
ହୁଁ। ସେଇଟା ଭଲ ଲାଗେ ସବୁଠାରୁ ଡାଲମା ଟା ଭଲ ଲାଗେ ଆମର ଯୋଉ ହବିଷ ମାସ କାର୍ତ୍ତିକ ମାସରେ।
ହଁ ମତେ ବହୁତ ପସନ୍ଦ ତମ ହାତର କିନ୍ତୁ ମୁଁ ଖାଇପାରି ନା।
ହୁଁ। ସେଟା ଯୋଉ ସବୁ ପଡିକି ମ ପାଣିରେ ମାନେ ଲୁଣ ହଳଦୀ ପକେଇ ତାକୁ ସିଝେଇ ଦବ।
ଆଚ୍ଛା ତମ ଘରେ ଯଦି କେବେ କରିବ ତ ମୋ ପାଇଁ ଆଣିକି ଦେବ ତ।
ହଁ ହଁ ସିଓର ଆଉ ସେଟା ମାନେ ପାଣିରେ ପକେଇ ସିଝେଇ ଦବ ତାପରେ ଯୋଉ ତେଜପତ ତ୍ର କଞ୍ଚା ଲଙ୍କା ଆ ଆଉ ସବୁ ଯୋଉ ମୁଗ ଯାଇ ମେନ୍ ମୁଗ ଯାଇ ସେଟାରେ ପକେଇବ ଅଦା ଛେଚିକି ପକେଇଦବ। ଟମାଟର ଗୋଟା ପକେଇଦବ। ପକେଇ ଦେଇକି ତାପରେ ହେଲା ଆମର ସବୁ ଯୋଉ ମସଲା ମସଲି ଥାଏ ପକେଇଲେ ହବ ହେଟା ସିଏ ମାନେ ନ ପକେଇଲେ ବି ଚଳିବ। ସିଝି ଗଲା ପରେ ତାପରେ ତାକୁ ପୁରା ପାଣି ନିଗାଡ଼ିକି ଘୋଟା ମାରିଦବ। ଘୋଟା ମାରସାରଲା ପରେ ପାଣି ଦେଇକି ତାପରେ ଗୋଟେ ଛୁଙ୍କ ପ୍ରସ୍ତୁତ କରିବ ମାନେ ଛୁଙ୍କଟା ସୋରିଷ ତେଲ ଅ ପକେଇବ ମାନେ ଶୁଖିଲା ଲଙ୍କା ପକେଇବ ତାପରେ ହେଲା ପୁଟଣ ପକେଇବ। ତାପରେ ଏଇ ଯୋଉ ଅଦା ଯଦି ଚାହିଁବ ଅଦା କ ଲଙ୍କା ତମେ ଯଦି ଆଉ ପକେଇବା ପାଇଁ ଚାହିଁବ ଯଦି ପକେଇବ ନ ପକେଇଲେ ବି ଚଳିବ। ତାପରେ ହେଲା ଯୋଉ ଆମର ମେଥି କସ୍ତୁରୀ ମେଥି ଥାଏ ଧଣିଆ ଗୁଣ୍ଡ ଥାଏ। ସେରା ପକେଇବ ଆଉ ଲଙ୍କାଗୁଣ୍ଡ ପକେଇବ। ଆଉ ଯୋଉ ଆମର ଟମାଟୋ ଯୋଉଟା ଆମେ ପ ସିଜେଇଥିବା ସିଝି ଯାଇଥିବ ସେଟା ପକେଇକି ଟିକେ ହେଥିରେ ଫ୍ରାଏ କରିଦବ ପକେଇ ଦେଇକି ତାକ ସେ ଟିକେ କଷେଇଲା ପରେ ତାପରେ ଧଲେ ଟିକେ ତାକୁ ହେଲା ଛୁଙ୍କ ଦେଇଦବ କରି ଲାଷ୍ଟକୁ ଜିରା ଗୁଣ୍ଡ ଗରମ ମାନେ ଯଉ ଲ ଆଉ ଗରମ ମସଲା ଏସବୁ ପକେଇଦବ ତାପରେ ରେଡି ହେଇଯିବ ତମ ଡାଲମା। ବଢିଆ ଲାଗିବ ମାନେ ବେଶୀ ଭଲ ଲାଗିବ
ସେଟା କହିଲ ମୁଁ ତାକୁ ନୋ ମାନେ ନୋଟ କରିକି ରଖିଛି ସବୁ ନେଖିକି ଆଉ ମୁଁ ଗୋଟେ ଥର ଆମ ଘରେ ତିଆରି କରିମି ଆଉ ଦେଖିଆ। ଟ୍ରାଏ କରିମି କୋଉ ଭଳିଆ ଟେଷ୍ଟ ଲାଗିିବ ଆଉ।
ହୁଁ ବଢିଆ ଲାଗିବ ତମେ ଯୋଉ ଅ ହେଲା ଅରୁୁଆ ଭାତ ସହିତ ସେଥିରେ ହେଲା ମାନେଥ ଅରୁପାତ ଟା କଣ କହିଲ ମାନେ ଅନ୍ନପୂର୍ଣ୍ଣା ପତ୍ର ପକେଇ ଯୋଉଟା ମାନେ ଛଙ୍କା ହେଇଥିବ। ସେଇଥିରେ ତାପରେ ଲେମ୍ବୁ ଚିପୁଡ଼ିକି। ହଁ ସାଇଡରେ ଖଟା ବି ଥିବ ମାନେ ଆମ୍ବ ଖଟା ତ ନହେଲେ ହବ ହଲେ ଆମ୍ବୁଲ ରାହି ବି ରାଇ କିମ୍ବା କଦଳୀ ଭଜାଆ ଫଜଆ।
ଖାଇବା ପାଇଁ ମତେ ଭୋକ ଲାଗିଲାଣି ପୁରା ଶୁଣିକି।
ହଁ କଦଳୀ ଭଜା ଥିବ ଲ କଞ୍ଚା ଲଙ୍କା ଥିବ ତା କଣ ମାନେ ଦଳା ଦୋଳି ଦେଇଥିବ ଡାଲମା ଗୋଲେଇକି ଖାଇବ ବଢିଆ ଲାଗିବ।
ମତେ ତ ପୁରା ଶୁଣିକି ମତେ ଭୋକ ଲାଗିଲାଣି। ମୁଁ ଖାଇଦେବି ଏବେ ଯାଉଛି।
ହଁ ମାନେ ଆମର ଯୋଉ ବିରିୟାନୀ ଚିକେନ ମଟନ ତା ଠାରୁ ବି ବହୁତ ବଢିଆ। ତାକୁ ଛାଡିକି ଆାକୁ ଖାଇବ?
ତୁ ଭଲ ମତେ ଭାଇ ମତେ ସବୁଠୁ ଭଲ ଲାଗେ ମତେ ଭେଜ ସବୁ ମତେ ନନଭେଜ ଏତେ ପସନ୍ଦ ନୁହଁ। ହଁ ମତେ ଭେଜ ବହୁତ ଭଲ ଲାଗେ ହଁ ହଁ।
ବଢିଆ ଲାଗେ।
କିଟ ମାନେ ଆ ଯୋଉ ଭେଜ ରେ ମାନେ ସବୁ ଭେଜ ଆଇଟମ ଥିବ ଡାଲି ଫାଲି ସବୁ ଯଦି ଥିବ ସେଥିରେ ମାନେ ଉ ନନଭେଜ ଗୋଟେ ୟା ଦି ପ୍ରକାରର ବି ହେଇଯିବ ମାନେ ପୁରା ମାନେ ମାନେ ଏ ଏତେ ଟେଷ୍ଟ ଲାଗିବ କୁହନା ମାନେ ବହୁତ ବଢିଆ ଲାଗିବ।
ଆମ
ଯୋଉ ଭଳିଆ ଡାଲି ଭାତ ଆଉ ଚିକେନ କଷା ଖାଇବ ପାମ୍ପଡ଼ ଦେଇକି ଆଉ ସଲାଡ ଏତେ ବଢିଆ ଟେଷ୍ଟ ଲାଗିବ କୁହନା କୁହନା।
ମୋର ତ ସାଲାଡ ବହୁତ ବଢିଆ ଆଉ ସାଲାଡ ବି ହଁ। ଆଉ ସାଲାଡ ବି ହେଲା ଯଦି ଉ ଖାଇବା ପରେ ସାଲାଡ ନ ଖାଇବ ହଜମ ଭଲ ହବନି ଭଲ ଲାଗିବ
ମୋର ପୁରା ପ୍ରିୟ କାକୁଡି ମାନେ ମତେ ବହୁତ ଭଲ ଲାଗେ ମୋର ଘରେ ବି ଯଦିଥା ମାନେ ମୁଁ ଆ ଆସୁଥିମି ଯା ଯା ମାନେ ଯାଉଥିମି ଖାଉଥୁମି।
ହଁ କାକୁଡି ତ ଏମିତି ଏମିତି ଜଲଜିରା ମଡ଼େଇ କିବି କାକୁଡି ଖାଇବାକୁ ବଢିଆ ଲାଗେ।
ହଁ ଆମେ ଯେତେବେଳେ ସ୍କୁଲ ଟାଇମରେ ପଢୁଥିଲୁ। ଆମ ମାନେ ଗେଟ୍ ପାଖରେ ଗୋଟେ ମାନେ ଉ ସେ ବିକୁଥିଲେ ନନା ଗୋଟେ ଏ ମାନେ କାକୁଡି କୁ ମାନେ ମାନେ ଭଲ ସେ ତାକୁ ମାନେ ଧୋଇଦେବେ ତାକୁ ଛେଲି ମାନେ ଛେଲି ଦେବେ। ତାପରେ ତା ଚୋପ ଫୋପା ବାହାର କରିଦେବେ ସେଥିରେ ଆ କଣ ଗୋଟେ ତାଙ୍କର ମସଲା ମାନେ ତାଙ୍କର ମାନେ ଭଲ ଗୋଟେ ମସଲା ତାଙ୍କର ଘରେ କଣ କର କରିକି ସେ ସବୁ ମାନେ ପକେଇକି କରନ୍ତି ସେ ଟିକେ ମସଲା ପକେଇଦେବେ ସେଥିରେ ଟେ ତେନ୍ତୁଳି ଟି ଟିକେ ଯୋଉ ମାନେ ଇଏଟା ଆ ତାକୁ ଟିକେ ନଗେଇଦେବେ ସେଥିରେ ଲଙ୍କା ଉଁ ହଳ ମାନେ ମିର୍ଚି କଣ ଏ ଯୋଉ ଲୁଣ ସବୁ ପକେଇକି ଦେବେ ଏତେ ବଢିଆ ଟେଷ୍ଟ ଲାଗିବ କୁହନା?
ହୁଁ ଆଉ ଯୋଉ ଭଲ ଲାଗେନି
ଟା ବି ନେଇକି ଆସନ୍ତି ସେ। ହଁ କଣ କହିଲ?
ଆଉ ଯୋଉ ମକା ସିଜା ମକା ସିଜା ମକା ବି ବହୁତ ବଢିଆ ଲାଗେ।
ବହୁତ ଭଲ ଲାଗେ ସେଟା।
ହୁଁ ମୁଁ ତ କମ୍ପଲସରି ଯୋଉ ଯା ମାନେ ମେଳା ଫେଳା କୁ ଯାଇଁ ଖାଏ। ଆଉ ଅ
ତିରିଶ ଟଙ୍କା ହିଁ ନିଏ। ସେ ବହୁତ ଭଲ ଲାଗେ ମତେ ବହୁତ ଟେଷ୍ଟ ଲାଗେ।
ହୁଁ ଖୋଲା ଯୋଉଟା ରାମ୍ପିକି ଦିଏନି ନା ସେଇଟା ମତେ ଭଲ ଲାଗେନି ଯୋଉଟା ପୁରା ଗୋ
ସେଟା ଗୋଟେ ଯିଏ ମାନେ ପୁରା ନେଇକି ସେ ଯୋଉ ଗୋଟା ଥିବ ସେଥିରେ ପୁରା ମାନେ କାଟି କାଟିକି ଯୋଉ ଖାଆନ୍ତି। ଚୋବେଇ ଚୋବେଇ ସେଇଟା କେତେ ଟେଷ୍ଟ ନାଗେ।
ହୁଁ ହୁଁ ଏଇଟା ବି କମ ବି ଆସିବ ସେତେ ବହୁତ
ତ ମୁଁ କୁଚି ହଁ ମୁଁ କଉଚି ସେଥିରେ ଯୋଉ ଇଏ କଣ କହିଲ କହୁଥିବ ତମକୁ ପାଖୁ ରସ ପସନ୍ଦ?
ହୁଁ ଆଖୁ ରସ ବହୁତ ପସନ୍ଦ କିନ୍ତୁ ଏବେ ତ ପାଣି ଫାଣି ମିଶେଇ ଦଉଛନ୍ତି କିନ୍ତୁ ଆଖୁ ଚୋବେଇ ଖାଏ ବଢିଆ ଲାଗେ।
ମତେ ଆଖୁ ସେଇ ଚୋବେଇକି ଖାଇବା ଭଲ ଲାଗେ। ମୁଁ ଆଖୁ ରସ ଜମା ଆ ମାନେ ପିଇପାରେନି ମତେ ଖାଲି ମାନେ ବାନ୍ତି ନାଗିଅ।
ହୁଁ ସେଟା ପାଣି ମିଶେଇ ଦଉଛନ୍ତି ନା ସେଇଥିପାଇଁ।
ଓହୋ ହଁ ସେଇ ପା। ମୁଁ ଜମା ମାନେ ମତେ ଭାରି ବାନ୍ତି ନାଗେ ମତେ ମାନେ ସେଇଭଳିଆ ଚୋବେଇକି ଖାଏ ମତେ ଭଲ ନାଗେ। ଆଉ ମତେ ଏଇ ସବୁ ସବୁ ଭଲ ଲାଗେ ଆଉ ମତେ ବେଶୀ ଦହିବରା ହଉ ମତେ ଚାଟ ଏତେ ପସନ୍ଦ ନୁହେଁ ମତେ ଗୁପଚୁପ୍ ଗୁପଚୁପ ଏ ସବୁ ମା ଯେତେ ଚଟପଟା ଆଇଟମ ମତେ ସବୁ ଭଲ ଆଉ ମୁଁ ବହୁତ ଭଲ ଭଲ ରେସିପି ବି କରେ।
ହୁଁ ମୋତେ ବା ଯୋଉ ଚାଉମିନି ଚଓମିନ ବ
ଚାଓମିନ ମୋର ଫେବରେଟ ମୋରବି ସମେ ଟୁ ୟୁ କଣ ତମର ଯାହାର ଭଲ ମାନେ ମ ତେ ସେୟା।
ମୁଁ ତ ମାନେ ଚାଟେ ଚାଟେ ଆଉ ଚାଉମିନ ଦିଟା ଥୁଆ ହୋଇଥିବ ମୁଁ ଆଗେ ଚାଉମିନ ହିଁ ଖାଇବି।